ହ୍ୟାଲୋ, ବନ୍ଧୁ ନମସ୍କାର।
ନମସ୍କାର ଆଜ୍ଞା।
ବନ୍ଧୁ ଶୁଭରାତି।
ଶୁଭ ରାତ୍ରି ଆଜ୍ଞା।
ବନ୍ଧୁ କଣ କରୁଛନ୍ତି?
ବସିଛି ଆଜ୍ଞା।
ବନ୍ଧୁ ଖାଇସାରିଲେଣି?
ଆଜ୍ଞା ଖାଇସାରିଲିଣି।
ମାନେ କଣ ରାତିରେ ଖାଦ୍ୟ ଖାଇଲେ?
ନାଇଁ ନାଇଁ ଆଜ୍ଞା ମୁଁ ରାତିରେ ଖାଏନି ମୁଁ ସନ୍ଧ୍ୟାବେଳେ ଅ କିଛି ଜଳିଖିଆ କରିଥିଲି।
ଆଜ୍ଞା।
ଆଜ୍ଞା ସେତିକି ବାସ୍।
ତ ବନ୍ଧୁ ରାତିରେ କଣ ପାଇଁ ଖଆନ୍ତିନି?
ଉ ଆଜ୍ଞା ଆମର ଟିକେ ମାନେ ଆମ ପୂ ପୂର୍ବ ପୁରୁଷ ମାନେ ଯେମିତି ଚଳି ଆସୁଥିଲେ ଆମେ ତାଙ୍କ ମାନେ ସେଇ ପ୍ରଣାଳୀ ଟିକେ ଆଜ୍ଞା ଆମେ ଇଏ କରୁଛୁ। ମାନି ଆସୁଛୁ ତ ସେମାନେ ବି ରାତିରେ ଖାଆନ୍ତିନି ରାତ୍ରି ଭୋଜନ ଟା ଆଚୁଆଲି କରିବା କଥା ନୁହେଁ ବୁଝିପାରୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା ନାଇଁ ବନ୍ଧୁ ଆପଣ ଯୋଉ ଆଜ୍ଞା ଆପଣ ସେମାନେ ଯୋଉ ବନ୍ଧୁ ପୂର୍ବରୁ କଥା ହେଇଥିଲି ବୁଝିଲି ଆପଣ କହୁଥିଲେ ଯେ ଆପଣଙ୍କ ଘର ପାଖରେ ସମସ୍ୟା ହେଇଥିଲା ତେବେ ଏକ ଝିଅକୁ ଅତ୍ୟାଚାର କରୁଛନ୍ତି ବୁଝିଲେ। ତ ବନ୍ଧୁ ମୁଁ ଏକ କଥା ଭାବିଲି ବୁଝିଲେ ଯଦି ଜଣଙ୍କ ନାରୀ ଉପରେ ଏମିତି ଅତ୍ୟାଚାର ହଉଛି ବୁଝିଲେ। ନାରୀ ଜଣେ କଷ୍ଟ ପାଉଛି ତାହେଲେ ସିଏ ତ ମହିଳା ନାରୀ କମିଶନ କୁ ଯାଇପାରିବ ଥାନା କୁ ମଧ୍ୟ ଯାଇପାରିବ। ଦେଖନ୍ତୁ ଆପଣଙ୍କୁ ପଚାରୁଥିଲି ଜଣେ ଯଦି ଏଭଳି ଯାଇକି ଥାନା ଥାନାର ଅନ୍ତର୍ଗତ ହେବ ବୁଝିଲେ ଜଣେ ନାରୀ ତ ତାଙ୍କ ପରିବାର ପ୍ରତି ସମାଜରେ ଖରାପ ଏକ ଭାବନା ସୃଷ୍ଟି ହବ ବୁଝିଲେ। ଯାହାକି ତାଙ୍କ ସମାଜରେ ତାଙ୍କ ଗାଁ ରେ ତାଙ୍କ ପରିବେଶରେ ସେ ପରିବାରକୁ ଲୋକ ଆଉ ଭଲ ପାଇବେନି ତ ବନ୍ଧୁ ଆପଣ କଣ କହୁଛ ନାରୀ ଜଣେ ଯାଇକି ଏଭଳି ଥାନାରେ ଯାଇକି କହିବାଟା ଠିକ ହବ ନା ଭୁଲ ହବ।
ନାଇଁ ଆଜ୍ଞା ବିଲକୁଲ ଠିକ୍ ହବ କାରଣ ଆଜ୍ଞା ଶୁଣନ୍ତୁ ଆଠ ବର୍ଷ ତଳରୁ ସେ ସହି ଆସୁଛି। ବୁଝିପାରିଲେ ଆପଣଙ୍କୁ ମୁଁ ଏଇନା ଟିକେ ପୂର୍ବରୁ କହିଥିଲି ଅତିରୁ ଇତି ହେଲେ ଆପଣ ଏବେ ବିବାହ ମାନେ ବିବାହ କରିନାହାନ୍ତି ଆପଣ ଆସନ୍ତା କାଲି ବିବାହି ହେବେ ବୁଝିପାରୁଛନ୍ତି ଆପଣଙ୍କ ଘରକୁ ବି ବୋହୂ ଟିଏ ଆସିବେ ବୁଝିପାରୁଛନ୍ତି ତ। ତ ଅଳ୍ପ ଆଉ ବହୁତ ଦିନ ଭିତରେ ଯେମିତି ଅତି ରୁଇତି ବୁଝିପାରୁଛନ୍ତି ନା? ହେଲା। ତିଇତି ଯଉ ଆମର ମହାପୁରୁଷ ମାନେ ଯୋଉ ପୂର୍ବ ପୁରୁଷ ମାନେ ଲେଖିଛନ୍ତି ଅତି ରୁ ଇତି ହେଲେ ବିଲକୁଲ ସହିବେନି ଆପଣ। ହେଲା କିଛି ନା କିଛି ପଦକ୍ଷେପ ଟା ନେବେ ଆକ୍ଚୁଆଲି ଆପଣ ମାନେ ଜାଣିଥିବି ନିହାତି ନବା ଦରକାର ବୁଝିପାରୁଛନ୍ତି ନିହାତି ପଦକ୍ଷେପ ନବା ଦରକାର ଆଜ୍ଞା ଆଉ କିଛି ନୁହଁ। ତ ଥାନା ବାଡି ମହିଳା କମିଶନ ଏଗୁଡାକୁ ନିହାତି ଯିବା ଦରକାର।
ତ ବନ୍ଧୁ ପରବର୍ତ୍ତୀ ସମୟରେ ଯୋଉ ସମାଜରେ ତାଙ୍କ ଇଜ୍ଜତ ଟି ପଳେଇବ ତ ସେଥିପ୍ରତି ବନ୍ଧୁ କିଛି ମାନେ ଭାବିବା କଥା ନା ଭାବିବା ଦରକାରନାଇଁ ନିଜ ସମସ୍ୟା ନେଇ କହିଦବାଟା ଠିକ।
ନାଇଁ ନାଇଁ ଆଜ୍ଞା ଭାବିବା କଥା ସବୁ ଆଡୁ ଦେଖିକି ଆଜ୍ଞା ଆମେ ଚଳିବା ବୁଝିପାରୁଛନ୍ତି। ଆଉ କଣ କରିବା ଆଜ୍ଞା।
ଦେଖନ୍ତୁ ଆପଣ ଆଜି ତ ଶୁଣନ୍ତୁ ବନ୍ଧୁ ଶୁଣନ୍ତୁ ଆପ ଆପଣ ଆଜି ଯାଇ ଥାନାରେ ଅନ୍ତର୍ଗତ ହେଇଯିବେ ବୁଝିଲେ ପରବର୍ତ୍ତୀ ସମୟରେ ଆପ ଆପଣ ମଧ୍ୟ ଜାଣିଛନ୍ତି ଆପଣଙ୍କୁ ସେଇ ଘରେ ଚଳିବାର ଅଛି। ଜୀବନ ସେଇ ଘରେ କଟେଇବାର ଅଛି ହେଲେ ବନ୍ଧୁ କଣ ପାଇଁ ଯିବା ସେଇ କଥାଟିକୁ ସହିଯିବା କିମ୍ବା ବାପା ମାଙ୍କ ଆଗରେ ଭୁଲ ମାଗିଦବା। କି ସେ କଥା ଉଠେଇବାନି କି ଘରେ ଜଣେଇବାନି।
ନାଇଁ ନାଇଁ ଆଜ୍ଞା ଶୁଣନ୍ତୁ ଆଜ୍ଞା ସେଟା ଆମ ଘର ପାଖରେ ହେଇଛି ମୁଁ ଆପଣଙ୍କୁ ଵତଉଛି ଶୁଣନ୍ତୁ ଆଜ୍ଞା। ସେ ତାକୁ ବହୁତ ଯେମିତି ଆପଣ ଜାଣିଥିବେ ନାରୀ ନିର୍ଯାତନା ଜାଣିଥିବେ। ସେ ନିର୍ଯାତନା ତାକୁ ଦେଇଛନ୍ତି ଆମେ ଦେଖିଛୁ ଆଜ୍ଞା ବୁଝିପାରିଲେ। ଆଜ୍ଞା ତୋ ସେଇ କଥା ହେଇଚି। ଆଉ ସେ ଯୋଉ ପଦକ୍ଷେପ ଟା ନଉଛନ୍ତି ବରଂ ନା ଟା ଖରାପ ହଉ ଆପଣ ଯୋଉ କହୁଛନ୍ତି ସମାଜକୁ ନେଇ ଚଳିବା ୟାକୁ ନେଇ ଚଳିବା ଆମ ସମାଜରେ ନାଁ ଖରାପ ହବ ସବୁ କିଛି- ସବୁ ସବୁଆଡୁଆ ଦେଖିବା କିନ୍ତୁ ସେ ଯୋଉ ନି ନାରୀ ନିର୍ଯାତନାଟା ଯାହାକୁ କୁହନ୍ତି ସେଟା ସେ ସହି ବୁଝିପାରୁଛନ୍ତି ସେ ମୁହୁଁ ତାକୁନି ତାପରେ ଆଜ୍ଞା ଶୁଣନ୍ତୁ ସିଏ ପା ପାଟି ତୁଣ୍ଡ କରିବା ସିଏ ଗୋଟେ ଅଲଗା ପ୍ରକାର କ ୟାକୁ ସେମାନେ ହାତ ଉଠେଇଛନ୍ତି ବୁଝିପାରୁଛନ୍ତି ନା।
ଆଜ୍ଞା ଆଜ୍ଞା।
ଗଣ୍ଡଗୋଳ କରୁଚନ୍ତି ତ ଆଜ୍ଞା ସେଥିପାଇଁ ସିଏ ପଦକ୍ଷେପ ଟା ନିହାତି ନେବା ଦରକାର ଆମେ ଆମେ ଶୁଣନ୍ତୁ ଆଜ୍ଞା ଆମେ ବିବାଦ କରିବାକୁ ଚାହୁଁନୁ। ଆମେ ଚାହୁଁଛୁ ସମସ୍ତେ ଭଲରେ କେମିତି ଚଳନ୍ତୁ ଆଉ ଏ ପଦକ୍ଷେପ ଟା ନେଲେ ସେ ମହିଳା କମିଶନଙ୍କ ପାଖକୁ ଯାଆନ୍ତୁ କି ପୋଲିସ ପାଖକୁ ଯାଆନ୍ତୁ କି ଯାହା ପାଖକୁ ଯାଆନ୍ତୁ ଆମେ ଖାଲି ଚାହୁଁଚୁ ସି ସେମାନେ ଆସିକି ଆଙ୍କୁ ସଚୋଟ ବ୍ୟବହାର କରନ୍ତୁ, ବୁଝିପାରୁଛନ୍ତି ୟାଙ୍କୁ ଏମିତି ମାନେ ବ୍ୟବହାର କରନ୍ତନ୍ତିୁ ଏମିତିଙ୍କୁ ସେମାନେ ବୁଝାନ୍ତୁ। କି ସେମାନେ ମାନେ, ପରବର୍ତ୍ତୀ ସମୟରେ ଏମତି କେବେ ବିି ତାଙ୍କୁ ହଇରାଣ କରିବେନି, ଆଜ୍ଞା, କେବେ ବିି ସେ ଏମିତି ନିର୍ଯାତନା ନ କରନ୍ତୁ।
ଭାଇ ବନ୍ଧୁ, ବନ୍ଧୁ, ଶୁଣନ୍ତୁ ମୁଁ କହୁଥିଲି ଆପଣଙ୍କୁ ଯଦି ପୂର୍ବରୁ ଆମ ଘର ପାଖରେ ମଧ୍ୟ ଏଇଭଳି କିଛି କଥା ହୋଇଛି, ବୁଝିଲେ ନା ତ ବନ୍ଧୁ ତାର, ଫଳାଫଳ ଏଇଆ ହେଲା ଯେ ଝିଅଟି ଜମା ଘରକୁ ଆସିବା ପାଇଁ ରାଜି ହେଲା ନେଇଁ। ଶ ଶାଶୁ ଘରକୁ ବୁଝିଲେ ଯାହା ଫଳରେ ସ୍ଵାମୀ ସ୍ତ୍ରୀ ଜୀବନ ସାରା ପାଇଁ ଅଲଗା ହେଇଗଲେ ବୁଝିଲେ ତାଙ୍କର ଡିଭୋର୍ସ ହେଇଗଲା ଛାଡପତ୍ର ହେଇଗଲା। ତ ବନ୍ଧୁ ପରିବର୍ତ୍ତ ସମୟରେ ସେ ବର୍ତ୍ତମାନ ଭାବୁଥିବେ ଯେ ଆମେ କି ଭୁଲ କଲୁ ଯେ ବର୍ତ୍ତମାନ ଆମେ ଅଲଗା ହେଇଗଲୁ। ନା ସ୍ଵାମୀର ଭୁଲ ଅଛି ନା ସ୍ତ୍ରୀ ର ଭୁଲ ଅଛି। ପରିବାରର କିଛିଟା ଭୁଲ ପାଇଁ କି ବାପା ମାଙ୍କ ସହ ଭଲରେ ନ ପଡିବାଥିବା ନ ପଡିବାରୁ ବୁଝିଲେ। ଆଜି ଦୁଇ ଜଣ ଅଲଗା ହେଇଗଲେ ଯ କିି ତାଙ୍କ ଭବିଷ୍ୟତ ଏଇନାକେ ବର୍ତ୍ତମାନ ବହୁତ ଖରାପ। କାରଣ ଆପଣ ଜାଣିଛନ୍ତି ଆଜିକା ସମୟରେ ପୁଅ ଭଲ ପୁଅ ଏବଂ ଭଲ ଝିଅ ମିଳିବା ବହୁତ କଷ୍ଟ ବୁଝିଲେ।
ଆଜ୍ଞା।
ତ ବନ୍ଧୁ ଏଇ ଛୋଟ ଛୋଟ କଥା ବିବାଦ ଏତେ ବଡ ହେଇଯାଉଛିଯେ ଛାଡ ପତ୍ର ଦବାକୁ ପଡିଯାଉଛି ବୁଝିଲେ?
ସବୁ ଆଜ୍ଞା ବାପା ମାଆଙ୍କର ଦୋଷ ଶୁଣନ୍ତୁ ଆଜି କାଲିକା ପିଲା। ଆ ଆଗରୁ ଲଜ୍ଜା ଲଜ୍ଜା ଜନକ ବୋଲି ଗୋଟେ କିଛି କଥା ଥିଲା ଏବେ କିନ୍ତୁ ସେଗୁଡା ପିଲାଙ୍କ ମଧ୍ୟରେ କି କିଛି ନାଇଁ ପିଲା କହୁଛନ୍ତି। ଆ ଆଜିକାଲି ଝିଅ ଝିଅ ମାନଙ୍କର ଯୋଉମାନେ ମାନେ ଏ ଏବେ ଏଇ ଯୁଗର ଯୋଉ ଝିଅ ମାନେ ଅଛନ୍ତି ବୁଝିପାରୁଛନ୍ତି ନା ତାଙ୍କର ଉ ଗୋଟେ ଜିନିଷ ମସ୍ତିଷ୍କରେ ପଶିଛି କି ଆମକୁ ଯଦି ସେ କିଛି ନିର୍ଯାତନା କରେ ଏବେ ଯୋଉ ଆମ ଘର ପାଖରେ ଯୋଉ ଗଣ୍ଡଗୋଳଟା ହେଲା। କି ସିଏ ତାକୁ ଆଠ ବର୍ଷ ହେଲାଣି ସେ ନିର୍ଯାତନା ସହିଆସୁଛି ଏବେ କାର ଝିଅମାନେ କହୁଛନ୍ତି ଆମକୁ ଯଦି ପଦେ କହିବୁ ଆମେ ଛାଡ ପତ୍ର ଦେଇଦବୁ ବାସ୍ ବା ଆଜ୍ଞା ବାସ୍ କଥା ସରିଲା ବୁଝିପାରୁଛନ୍ତି ଆଉ ସେମିତି ପୁଅ ପିଲାଙ୍କର ପୁଅ ପିଲାଙ୍କର ବି ଆଜ୍ଞା ମସ୍ତିଷ୍କରେ ସେଇଆ ପଶିଛି। ଗୋଟେ ଛାଡିଲେ ଆମେ ଆଉ ଗୋଟେ ଧରିବୁମାନଙ୍କ ଲଜା ବୋଲି କିଛି ହିଁ ବୁଝିପାରିଲ ଏଇଟା ହଉଛି ବାପା ମାଙ୍କର ଦୋଷ ଆଜ୍ଞା। କୁହନ୍ତୁ ଆମେ କାହିଁକି ଆମେ କାହିଁକି ତାଙ୍କ ମସ୍ତିଷ୍କରେ ଏଇ କଥା ଗୁଡା ପୁରେଇବା ଆମେ କହିବା ଲଜ୍ଜାଜନକ ବୋଲି ଗୋଟେ କଥା ଅଛି ସବୁ କିଛି ଅଛି ଆଜ୍ଞା ବୁଝିପାରୁଛନ୍ତି ନା?
ନାଇଁ ବନ୍ଧୁ ଆପଣ କହିଲେ ଯେ ଦୁଇ ଜଣଙ୍କୁ କଣ ଦୁଇ ପ୍ରକାରରେ ସୁବିଧା ମିଳିପାରିବ ଯେ ସମିସ୍ତିଙ୍କୁ ତ ଭଲ ଝିଅ ମିଳିବ ନାହିଁ ପରବର୍ତି ସମୟରେ ଫୁଣି ତାଙ୍କ ଝିଅ ଆସିବ ତାଙ୍କ ଘରକୁ ଯିଏ କିି ପୁଣି ଏଭଳି ଝଗଡା ହେବ ପୁଣି ପଳାଇବ। ତାହେଲେ ଆପଣଙ୍କର ତ ପରିବେଶରେ ଆପଣଙ୍କୁ ଲୋକ ଖରାପ ଭାବିବେ ଆପଣଙ୍କ ଘରକୁ ଲୋକ ଝିଅ ଦେବେନି। ଆପଣ ଲାଷ୍ଟରେ କଣ କହିଲେ ଆପଣ ଜୀବନ ରୁ ଆପଣ ବର୍ଥା ହେଇଯିବେ ଲାଷ୍ଟ ଆପଣ ଜୀବନ ହରାଇବେ ବୁଝିଲେ?
ଆଜ୍ଞା।
ଆପଣଙ୍କ ବର୍ ପରିମିତ ସମୟରେ କେବଳ ଖାଲି ଝିଅ ମିଳୁଥିବେ କି ଥରେ ସିନା ଆପଣଙ୍କୁ ଜଣେ ଛାଡିଦେଇ ପଳେଇଲା ଆପଣ ଆଉ ଜଣଙ୍କୁ ବାହାହେଇଯିବେ କିନ୍ତୁ ବାରମ୍ବାର ଗୋଟେ ଜିନିଷ ହେଇଗଲେ ଆପଣଙ୍କ ଘରୁକୁ ତ ଲୋକ ଆଜ୍ଞା ଆସି ଲ ଲୋକ ଆପଣଙ୍କ ଘରକୁ ଅନେଇବେନି ବୁଝିଲେ ନା? ଝିଅ ଦବତ ଆଜ୍ଞା ଦୂରର କଥା।
ଆଜ୍ଞା।
ତ ବନ୍ଧୁ କୁଅନ୍ତୁ କଣ ଯଦି ଅଲଗା ହେଇଯିବା ଟା ଠିକ୍‌ ତାହେଲେ ଦ୍ବିତୀୟ ବାହାହବା ଏଟା କଣ ଠିକ?
ନାଇଁ ନାଇଁ ଆଜ୍ଞା ଶୁଣନ୍ତୁ ଆମର କଥାରେ ଅଛି ଦୂର ପାହାଡ ଦେଖିବାକୁ ସୁନ୍ଦର। ଆପଣ ଶୁଣିଥିବେ ଆପଣ ବି ବଡପିଲା ହେଲେଣି ପାଠ ପଢୁଚନ୍ତି। ବୁଝିପାରୁଚନ୍ତି ଆଜ୍ଞା, ଆଜ୍ଞା ତା ପରେ ଶୁଣନ୍ତୁ କଥାରେ ଅଛି ଦୂର ପାହାଡ ଦେଖିବାକୁ ସୁନ୍ଦର ଆଉ ଆମେ ପାହାଡ କତିକି ଗଲାବେଳୁକୁ ଆମକୁ ଲାଗୁଛି କେତେ ମାନେ ଆବ୍‌ଡା ଖାବ୍‌ଡା। କେତେ ପଥର ଏଇଗୁଡା ଖାଲି ଲାଗୁଛି କିନ୍ତୁ ଦୂର ଦେଖିଆକୁ ଆମକୁ କେମିତି ଲାଗୁଛି ସୁନ୍ଦର ଲାଗୁଛି ଆମେ ଭାବୁଛେ କି କେମିତି ସେ ପାହାଡକୁୁ ଡେଇଁକି ଟିକେ ଦର୍ଶନ କରି ଟିକେ ବୁଲି ଆସନ୍ତି କି? କିନ୍ତୁ ଗଲା ବେଳୁକୁ ସେଠି ପଥର ବୁଝିପାରୁଛନ୍ତି ପଥର କୋଉଠି ଯୋଉ ଜଙ୍ଗଲୀ ଜୀବଜନ୍ତୁ ଅଛନ୍ତି ବୁଝିପାରୁଛନ୍ତି ନା ବିଷା ତ ଜୀବଜନ୍ତୁ ବି ଥାଇ ପାରନ୍ତି ତା ଭିତରେ ବୁଝିପାରୁଛନ୍ତି? ଆଜ୍ଞା ତୋ କଥା ହଉଛି ସେ ଆପଣଙ୍କର ଯଦି ମାନେ ମନମିଳନ ହଉନି ଆପଣଙ୍କର ଶାଶୁଙ୍କ ସାଙ୍ଗରେ ମନ ମିିଳନ ହଉନି ଗ ମାନେ ଶା ଶାଶୁ ଘର ଲୋକଙ୍କ ସାଙ୍ଗରେ ମୋର ମନ ମିଳନ ହଉନି କାହା ସାଙ୍ଗ ତ ଆପଣ ଅଲଗା ହେଇକି ବି ରହିିପାରନ୍ତି କିଛି ଅସୁବିଧା ନାହିଁ ବୁଝିପା ଆମେ ଆ ଆମେ ଆମେ ଆଜ୍ଞା ଅଲଗା ହେଇକିରି ବି ଆମେ ଉଁ ଲୋକଙ୍କ ଲୋକଙ୍କ ସାଥ୍ ଟା ଦେଇପାରିବେ ବୁଝିପାରୁଛନ୍ତି ଆପଣ? ହେଲା ଆମେ ତାଙ୍କ ପାଇଁ କିଛି
ଆଜ୍ଞା ମୁଁ କହିବା କଥା ଆପଣ ଯୋଉ କହୁଛନ୍ତି କି ସ୍ଵାମୀ ସ୍ୱାମୀ ସ୍ତ୍ରୀ ଭିନ୍ନ ହେଇଯିବା କଥା?
ନାଇଁ ନାଇଁ ଆଜ୍ଞା ସ୍ଵାମୀ ସ୍ଵାମୀ ସ୍ତ୍ରୀ ନୁହଁ ସ୍ଵାମୀ ସ୍ତ୍ରୀ ଗୋଟେ ପଟେ ଆଉ ବାପା ମା ଗୋଟେ ପଟେ ରହିବା ଉଚିତ ମୁଁ ଏୟା କହୁଛି ଆପଣଙ୍କୁ ସ୍ଵାମୀ ସ୍ତ୍ରୀ ସ୍ତ୍ରୀ କାହିଁକି ଆଜ୍ଞା ଭିନ୍ନ ହେବେ ଶାଶୁଘର ଲୋକଙ୍କ ସାଙ୍ଗରେ ଆଜ୍ଞା।
ତ ପରିବେଶରେ ତ ସେମିତିରେ ବି ଆପଣଙ୍କର କଥା ଖରାପ ହେଇଯିବ। ସମସ୍ତେ ବନ୍ଧୁ ଆପଣଙ୍କୁ କହିବେ ଆପଣଙ୍କ ପୁଅ ହେଇକି ଆପଣ ବାପା ମାଆଙ୍କୁ ଛାଡିଦେଲେ ଏକ ଝିଅ ଲାଗି ଏସବୁ ପକାର ଯନ୍ତ୍ରଣା ମଧ୍ୟ ଆପଣ ପାଇବେ।
ନାଇଁ ନାଇଁ ଆଜ୍ଞା ଆମେ ସବୁ ଆଡେ ପା ଦେଖିଲେ ଆମେ ଆମେ ଫୁ ଆମେ ଫୁଣି ମାନେ ଆମେ ନିଜକୁ ନିଜ ହିଁ କଷ୍ଟ ଦବା ବୁଝିପାରୁଚନ୍ତି ନା? ଆମେ ପରିବେଶକୁ ଦେଖିବା, ଲୋକଙ୍କୁ ଦେଖିବା, ସମାଜକୁ ଦେଖିବା ତ ଆମେ ଚଳିବା କେମିତି? ଆପଣ ବୁଝିପାରୁଚନ୍ତି ସେଇ କଥା?
ମାନେ ଆପଣ କହିବା କଥା ଦେଖନ୍ତୁ ନିଜ ଘର ଚଳେଇବା ପାଇଁ ନିଜ ନିଷ୍ପତି ନିଅନ୍ତୁ ସମାଜ କଣ ଭାବିବ କିବା ଲୋକ କଣ ଭାବିବେ ସେଗୁରା ଆପଣ ମୁଣ୍ଡରେ ପୂରେଇଆ କଥା ନୁହେଁ ଆପଣ ଏ କଥା କୋଉଚନ୍ତି।
ଆଜ୍ଞା ଆଜ୍ଞା।
ନାଇଁ ବନ୍ଧୁ ଆପଣ ବହୁତ୍‌ ଭଲ କଥା କହିଲେ ବୁଝିଲେ ନା କାରଣ ଆଜିକା ଯୁଗରେ ଦି ସମାଜକୁ ଅନେଇବେ ତାହାଲେ ଆପଣ କୌଣସି ପ୍ରକାର କାମ କରିପାରିବେନି ଆପଣଙ୍କୁ କେହି ଲୋକ ମଧ୍ୟ ଅନେଇବେନି ବୁଝିଲେ। ଏଇ ତ ଲୋକ ବହୁତ କିଛି କରିଗଲେଣି ପଇସା ପରିବର୍ତ୍ତ ସମୟରେ ପଇସା କମେଇ ସାଇଲା ପରେ ତାଙ୍କୁ ଲାଜ୍ୟ ସରମ କିଛି ଲାଗୁନି।
ନାଇଁ ନାଇଁଜ୍ଞା ଯୋଉମାନେ ଲଜ୍ୟା ଯୋଉମାନେ ଲଜ୍ଜା କରିବେ ତାଙ୍କର କିଛି ବି ହେଇ ତାଙ୍କର କିଛି ବି ହେଇପାରିବନି ଏଉରା ସବୁ ମହାପୁରୁଷ ମାନେ କହିଛନ୍ତି। ବୁଝିପାରୁଚନ୍ତି ଆପଣ ଯୋଉ ଲଜି ସ କିଛି କରିବାର ଅଛି ଲଜ୍ଜା ଜନକ ଆପଣ ଜାଣିଥିବେ କେତେ ବଡ ବଡ ଆମର ଉ ମାନେ ନିଯୁକ୍ତି ପାଇକିରି ଅଛନ୍ତି ପିଲା ଅ ଅଛନ୍ତି ନିଯୁକ୍ତି ପାଇକି କେତେ ବଡ ମାନେ କେତେ ବଡ ବଡ ଇଏରେ ଅଛନ୍ତି ସେମାନେ ପଦପିରେ ଅଛନ୍ତି କିନ୍ତୁ ତଥାପି ତାଂ କୁ ଆଜି ପର୍ଯ୍ୟନ୍ତ ସଫଳତା ମିଳିନି ସେମାନେ ଚା ଦୋକାନ୍ କରିକି ବସୁଚନ୍ତି ଇଏ ଦୋକାନ୍ କରିକି ବ ରେ ସେ ଦୋକାନ୍ କରି ବସୁଚନ୍ତି ତ କାହିଁକି ସେ ବସୁଚନ୍ ତାଙ୍କୁ ସେ ଲଜ୍ଜା ଛାଡ଼ିକିରି ଯାହେଲେ ପେଟ ପୋଷଣ କରିବାକୁ ପଡିବ ବୋଲି ସେ ଯେକୌଣସି ପଦକ୍ଷେପ ନବାକୁ ବାହାରିଛନ୍ତି ବୁଝିପାରୁଛନ୍ତି ଆପଣ କଥା ହୋଉଯିବା ସେତିକି ଲଜ୍ଜା ଟାକୁ ଆଜ୍ଞା ଛାଡ଼ିବା କଥା।
ଆଜ୍ଞା ବେପାର କରିବୁ ଚଳିବା ପାଇଁ ଲଜା କଁ ପାଇଁ କରିବୁ ଆ ଆପଣଙ୍କ ଚୋରି କରୁଚନ୍ତି କି ଠିକ୍ କଥା କୋଉଚନ୍ତି ଚୋରି କରି ଖାଏ ଆଜ୍ଞା ଆଜ୍ଞା ନା ଆପଣ କହିଆ କଥା ଲୋକ ଯୋଉ ଶିକ୍ଷିତ ଲୋକ ଯେ ଏଭଳି କିଛି ଛୋଟ କାମ କରୁଚନ୍ତି କିମ୍ବା କୌଣସି ବ୍ୟବସାୟ କରୁଚନ୍ତି ତାଙ୍କୁ ତାହାଲେ ଲୋକ ଛୋ ଟ ଆଖିଆରେ ଦେଖୁଚନ୍ତି ଏବଂ ତାଙ୍କ ସାଙ୍ଗରେ
ର ମୋର ଏ ମୋ ମୋ ମା ମୋ ମା ଟିକେ ଡାକୁଚନ୍ତି ହେଲା ଆଜ୍ଞା ମୁଁ ଆପଣଙ୍କ ସାଙ୍ଗରେ ପରେ କଥା ହେବି ଆ ଆପଣଙ୍କ ସାଙ୍ଗରେ କଥା ହେଇ ମତେ ବୋହୁତ୍ ଭଲ୍ ଲାଗିଲା ଆଜ୍ଞା ରୋହୁଚି ଆଜ୍ଞା ନମସ୍କାର୍ ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା।